ହୁଁ ଏଇଠି ବସିଥିଲୁ ଆପଣ?
ମୁଁ ଏଇଠି ପଡିଆରେ ଅଛି ଆଉ।
ଆଉ କି କ୍ରିକେଟ। ଆଉ ପାଠପଢା। ଆଜ୍ଞା ଆଉ, ଆଉ କେମିତି ଅଛନ୍ତି?
ତମ ନାଁ କଣ।
ମୋ ନାଁ ନେହା।
ହୁଁ କଣ ପଢୁଛ?
ମୁଁ ଏଠି ବସିଥିଲୁ ଆପଣଙ୍କ ନା।
କଁ କହିଲେ?
ଆପଣଙ୍କ ନାଁ କଣ?
ପବିତ୍ର।
ଆଜ୍ଞା ଆଉ ଦେହ କେମିତି ଅଛି?
ହୁଁ ଭଲ, ତମର?
ହଁ ଭଲ, ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଘରେ ସମତେ ଭଲ, କଁ ପଢୁଛ ତମେ?
ଆମର ସରିଲାଣି ପାଠପଢା।
ପାଠପଢା ସରିଲାଣି ଓ ହୋ।
ଆଜ୍ଞା ଆଉ ଆପଣଙ୍କର।
ହଁ ମୁଁ ଡିପ୍ଲୋମା କରୁଛି ଫାଇନାଲ ଇଅର।
ହଁ କଣ ବ୍ରାଞ୍ଚ କଣ?
ମେକାନିକାଲ ଏଇ ତ ଛୁଟି ଅଛି ଏନ୍ତି ଆସିଛି ଆମର ସଇଲା ତ ସେକେଣ୍ଡ ଇଅର। ଗମେଣ୍ଟେ ଗମେଣ୍ଟେ ଗମେଣ୍ଟେ ଗମେଣ୍ଟ ତମର ତମର କୋଉ ଜିଲ୍ଲା? ତାମାନେ ନୟାଗଡ଼। ଗମେଣ୍ଟ ପଲିଟେକ୍ନିକ୍ ନୟାଗଡ଼ ନୟାଗଡ଼।
ସେକେଣ୍ଡରେ ହେଲା ବର୍ଷେ।
ନା ନା ଫାଇନାଲ ଇୟର, ମୁଁ ପ୍ଲସ ଟୁ ପରେ କରିଛି। ଫାଇନାଲ ଇୟର ହେଲା, ହୁଁ ଥାର୍ଡ ଇୟର ହେଲା ଏବେ ଆଉ। ହଁ ଅର୍ଟସ୍ ତାଙ୍କେ ଥିଲେ ତ ଡାକ୍ତର ଲାଇନ୍ ରେ ନେଇ। ତମେ କଣ କରୁଥିଲ?
ହଁ ମୋର ଭଲ ଆଉ।
ଓହୋ କଣ ଖାଇଛ?
ଖାଇଥିଲି ଭାତ ପୋଟଳ ଯୋଉ ଭେଣ୍ଡି ତରକାରୀ ଆଉ ଆପଣ?
ମୁଁ କଣ ସେଇଟା ମଟର ସବୁ ଘରେ କରିଥିଲେ ତ ଖାଇଦେଇଥିଲି ଆଉ ବର୍ଷା ପାଗ ତ ତମ ଆଡ଼େ ବର୍ଷ ହଉଛି କି ନାଇଁ?
ହଁ ବର୍ଷା ତ ହଉଥିଲା ଟି ଛାଡ଼ି ଯାଇଛି କିନ୍ତୁ।
ଆମ ଆଡ଼େ ଆଜି ଦିନିଟା ଅଙ୍କ ପକଉଛି।
ହୁଁ ଆମର ସକାଳୁ ହଉଥିଲା କିନ୍ତୁ ଏ ତିନିଟା ଆଙ୍କେ ବି ବର୍ଷା ହଉଥିଲା କିନ୍ତୁ ଛାଡ଼ିଗଲାଣି। କିନ୍ତୁ ପାଗ ଟିକେ ରହିଛି ବର୍ଷାଳିଆ ପାଗ ଆଉ।
ଏମିତି ତ ବର୍ଷ ବର୍ଷା ହଉ ଖାଲି ଖାଅ ପିଅ ସୁଅ ହଁ।
ହଁ।
କିଛି କାମ ତ ନାହିଁ କଣ କରିବୁ ତମେ ଝିଅ ପିଲା ତମର କାମ ଥିବ ରୋଷେଇ ରୋଷେଇ ଆମର କଣ?
ହଁ। ଆଉ ଆଉ କୁଆଡ଼େ ଆପଣଙ୍କର ସେଇଠି ଫେମସ୍ ଜାଗା କଣ ଅଛି?
କଣ କହିଲେ?
ଆପଣ ସେଠି ଫେମସ୍ ଜାଗା କଣ ଅଛି ମାନେ?
ଆମର ଏପଟେ ନୟାଗଡ଼ ଜାଣିଥିବ ତମର କୋଉ ଜିଲ୍ଲା?
ଖାମର କଟକ।
କଟ ଆମର ତ ନୟାଗଡ଼ ଜାଣିଥିବ କ୍ଷେତଗଡ଼?
ହଁ।
କ୍ଷେତଗଡ଼ ରେ ରାମ ମନ୍ଦିର।
ଶୁଣିଛି ହଁ, ହଁ, ହଁ ରାମ ମନ୍ଦିର ଯୋଉ ନୂଆ ହେଇଛନ୍ତି ତ ଗୋଟେ
ରାମ ମନ୍ଦିର ପୁରୀରେ ଏବେ ନୂଆ ହେଇଚି ପରା ନା ନା ରା ରାମ ମନ୍ଦିର ତ କ୍ଷେତଗଡ଼ ଆମ ପୁରୁଣା ପୁରା
ପୁରୁଣା ମାନେ ନୂଆ ଟିକେ ମନ୍ଦିରରେ କାରୁକାର୍ଯ୍ୟ ଭଳିଆ ହେଇଛି ଟିକେ ତ?
ହେଇଥିବ ମୁଁ ଏବେ ଯାଇନି ତ
ଆ ହ।
ହୁଁ ଫତଗଡ଼ ଅଛି ଗୋଟେ ଅଛି ଗୋଟେ ଅଛି ତାପରେ ଆଉ କଣ ଏପଟେ ଲଡ଼ୁ ବାବା ଶରଣକୂଳୁ
ହୁଁ ହୁଁ ଆଉ ଲଡ଼ୁ ବାବା ଯୁଣିଛୁ। ଲଡ଼ୁ ବାବା ଶୁଣିଛୁ ନୟାଗଡ଼ରେ ମାନେ ଶୁଣିଛି ଯୋଉ ବୋଲବାମ୍ ପିଲା ଯାଆ ନ୍ତି ଆମର ସେପଟୁ ଗାଁରୁ ସେ ତ ନା ନା।
ପାଶଲ ତମେ ମୁଁ ଅଛି ରାମ ମନ୍ଦିର ହରିକା ବୁଲିକି ଯାଅ।
ହଁ ହଁ ଯିବା ଆଉ।
ଆଉ କଣ ଆଉ କଣ ଫେମସ୍ ବୋଲେ ହେମିତି କିଛି ମତେ କାଇଁ ଲାଗୁନି ତମପଟେ କଣ ଫେମସ୍ ମୁଁ କହିଲି ଆଉ ସେମିତି କିଛି ଫେମସ ପ୍ଲେସ୍ ବୋଲି ମତେ ଲାଗୁନି। ତମପଟେ କଣ ଫେମସ୍ ପ୍ଲେସ୍?
କଟକ ତ ଜାଣୁଥିବେ ତାରକାସୀ କାମ ପାଇଁ ଫେମସ୍ କଟକ ଜାଣିଥିବେ ହଁ ପୁରୁଣା ସହର ହଁ ହଁ। ହାଇକୋର୍ଟ ଅଛି ସବୁ ଜିନିଷ ଅଛି।
ହୁଁ ରାସ୍ତା ପାଖରେ ତମ ଘର ନା କଣ? ୟାଡ଼େ
ନା ନା ସେ ଡିଷ୍ଟ୍ରିକ୍ ରେ ଯାଉଛି ଆଉ।
ଓହୋ।
ହୁଁ।
ମତେ ଲାଗିଲା ରାସ୍ତା ପାଖରେ ତମ ଘର କର୍ଣ ଘାଟକୁ ଶୁଣାଯାଉଚ।
ମ୍ୟାମ୍।
ହୁଁ। ଆଉ କଣ ଏଇ ଦିନଟା କେମିତି କଟିଲା ତମର? ମୁଁ କହିଲି ଦିନଟା କେମିତି ଗଲା?
ଦିନଟା ଏମିତି ରୋଷେଇବାସ କରି ଖାଇ ପିଇ ଶୁଅ ଏମିତି ଆଉ।
ତମକୁ କେତେ ଏଜ୍ ଗି?
ହଁ ହେଇଗଲାଣି ବାଇଶି ପ୍ଲସ୍ ହେଇଗଲାଣି ଆଉ।
ବାଇଶି ଆ ମୋର ତ କୋ-କୋଡିଏ ମୋର ହଁ।
ହଁ।
ଅହ।
ଆଉ ଘରେ ସମସ୍ତେ ଭାଇ ଭଉଣୀ କଣ କେତେ?
ହଁ ଆମେ ତ ମୋ ଭଉଣୀ ଏବେ ଜଣେ ଯେ ତାର ସିଏ ଏବେ ତାର ଏବେ ଏଇ ଜଷ୍ଟ ପା ଞ୍ଚ ଦିନି ହେଲା ତାର ଗୋଟେ ଝିଅଟେ ହେଇଚି ସେ ମେଡିକାଲରେ ଅଛନ୍ତି।
ହା
ଆଉ ମୁଁ ଏମିତି ଆମ ଘରେ ଏକୁଟିଆ ଏକୁଟିଆ ମ ବଉ ମୁଁ ଅଛୁ ଘରେ ଆଉ। ଆଉ ତମେ କେତେ ଭାଇ ଭଉଣୀ ଘରେ ସବୁ।
ହଁ ଆମେ ଭାଇ ଭଉଣୀ ଆମର ଜଏଣ୍ଟ ଫ୍ୟାମିଲି ଆମେ ଭାଇ ଭଉଣୀ ମିଶି ମାଶି ରହୁଚୁ ଆଉ।
ଓ ହ ଜଏଣ୍ଟ ସବୁ ଜେନ୍ତି ବାପା ଦାଦା ହେରେଗା ହେଇକି।
ହଁ ହଁ ହ।
ବେଷ୍ଟ ଫ୍ୟମିଲି।
ହଁ।
ସବୁ ଏକାଠିଗିନି ଚଳୁଚ।
ହଁ ହଁ।
ଭଲ ତାହେଲେ ତ ଆମର ସବୁ ହିନ୍ ଚଳୁଛୁ ଯେ ବାଇକି ଅଲଗା ର ସେଇ ହଉଚି ଆଉ ସବୁ ନହେଲେ ଏକାଠି ଏମିତି ବସା ଉଠା ଏମିତି କଥାବାର୍ତା ସବୁ ଏକା ହଉଚି।
ସେଇ ବାସ୍ ସବୁ ଏକାଠି ଏମିତି ସମସ୍ତେ ଆଉ।
ରୋଷେଇ ବାସ ଏକାଠି ଜାଣଦବା। ତମର ମାନେ ଭଲ ଅଛି ଆମର ଟିକେ ଭାଇଉ ଏମିତି ସବୁ ପଇଲେନି ତ ଏମତି।
ନାଇଁ ଆମର ସେତେ କିଛି ନାହିଁ ଆମର ସମସ୍ତେ ବି ଏକାଠି ଅଛନ୍ତି। ସମ ଆମର ସେମିତି କିଛି ରୋଷେଇ ହାଣ୍ଡି ଫାଣ୍ଡି କିଛି ଅଲଗା ହେଇନି।
ହୁଁ ଫ୍ରି ଫାଆର ଖେଳୁଛ ନା କଣ।
ଉଁ।
ଫ୍ରି ଫ୍ରାୟରେ ଖେଳୁଚ?
ନା ନା ମୁଁ ସେ ଗୋରା ଗେମ୍ ଫେମ୍ କିଛି ଖେଳ ଭଲ ପାଏନି ମତେ ସେ ଗେମ୍ କିଛି ଆସେନି।
ମୁଁ ଖେଳୁଥିଲେ ଖେଳୁଜି ତାଙ୍କେ ମାନେ ଏପଟ ସବୁ ମୁଁ ଏପଟେ ଖେଳୁଜି ତ ସାଉଣ୍ଡ।
କରୁଛନ୍ତି ପା ଠ ପଢୁ ନାହାନ୍ତି।
ନା ନା ମୁଁ ଖେଳୁନି ତାଙ୍କ ସାରେ ମୁଁ ଏପଟେ ଗଲା ଦିନଠୁ ଖେଳୁନି ଡିପ୍ଲୋମା ଆ ମୁଁ ଗଲେ ଖେଳା ଖେଲୁନି।
ହଁ ଭଟ୍ସ ସେଥିରେ ଇଏ ଗଲେ।
ସେପଟରେ ଆମର ପ୍ରାଇଭେଟ କଲେଜ ହେଇଥିଲେ ଅଲଗା କଥା ଗମେଣ୍ଟ କଲେଜ ମାନେ ଜାଣିଥିବ ଟିକେ ଷ୍ଟ୍ରିଟି ଅଛି।
ହଁ ହଁ ପାଠ ନ ପଢ଼ିଲେ ଏ ଫେଲ୍।
ଫେଲ ଫେଲେ ହେଲେ ଫେଲେ ହେଇକି ପଡିଥିବୁ।
ହଁ ପେପର ଫେପର ପର୍ବ ଲାଗି ସେମିଷ୍ଟାର କିନ୍ତୁ ରହିଥିବେ ସେଠି।
ହଁ ବ୍ୟାଗ୍ ଲାଗିଲେ ତ ଥରେ ଲାଗିଲା। କଣ ପାଇଁ ଏତେ ଟେନସନ ନବ । ଜଷ୍ଟ ଟିକେ ସେମିଷ୍ଟର ଟାଇମ୍ ରେ ପଢ଼ି ଦେଲେ ବି ହେଇଯିବ।
ହୁଁ ହେଲେ ବି ସେଇ ତ ଲାଗିଗଲା ଗଲା ପେପର ସବୁ ହଁ ସେମିଷ୍ଟର ପୂର୍ବରୁ ବି ପଢିପାରିବେନି ।
ସାର୍ଟିଫିକେଟ ର ବି ଭ୍ୟାଲୁ କମିଯିବ ବ୍ୟାକ୍ ଥରେ ଲାଗିଗଲେ।
କାହିଁକି? ନାଇଁ ତ କିଏ କହିଲା ସା ସାର୍ଟିଫିକେଟ ର ଭ୍ୟାଲୁ କମିଯିବ? ‌ସାର୍ଟିଫିକେଟ ର କିଛି ଭ୍ୟାଲୁ କହିବନି। ନାଇଁ ସେ କଥା ନାଇଁ ପ ପଛୁକୁ ପଛ କହିଲି କି ଆଉ ବ୍ୟାଙ୍କ୍ ଲାଗିଲେ ପଛୁକୁ ପଛ ପୁଣି ଆହୁରି ସେମିଷ୍ଟର ରହିଯାଉଛି ନା।
ହଁ ସେମିଷ୍ଟାର କ୍ଲିୟର କରିହବ ଯେ ଧର ଶୁଣୁନାହାନ୍ତି, ଧରକର ଆମର ଏଠି ବ୍ୟାକ୍ ଲାଗି ଗଲା ନା, ଆମର ଏବେ ସେକେଣ୍ଡ ୟିଅର୍ ପ୍ଲେସମେଣ୍ଟ ଆସିବ। ଯେତେବେଳେ ପ୍ଲେସମେଣ୍ଟ ଆସିବ ସିଏ ତମର ବ୍ୟାକ୍ ପେପର ଦେଖିବେ। ବ୍ୟା ପେପର ଦେଖିଲା ଯଦି ତମର ବ୍ୟାକ୍ ଲାଗଥିବ, ସେ ଥୋଡ଼ି ନା ନେବେ। ସିଏ ତମକୁ କ୍ଲିୟର୍ ହେଲେ ବି କଣ ତମ ପରେ କ୍ଲିୟର ହବ। ତମର ସିଲେକ୍ସନ ହେଇଯାଇ ଥିବ ନା। ଧରକର କ୍ଲିୟର ଥିବ ନା ଭଲ କମ୍ ପାନୀ ତମକୁ ନବ ପ୍ଲେସମେଣ୍ଟ। ଭଲ ଦବ ପ୍ୟାକେଜ, ଆଉ ଏମିତି ଧରକର ତମ ବ୍ୟାକ୍ ଫ୍ୟାକ୍ ଲାଗିଥିବ, ସେ- ଯେମିତି ହଉ ତମର କ୍ଲିୟର କଲା ଆସକି ଆଉ ତମର ଟାଇମ ଅଛି? ତମର ତ ଏବେ ଲାଗି ଯାଇଥିବ, ସିଏ ଏବେ ତମକୁ ନେଇଯାଇଥିବ। ଆଉ କ୍ଲିୟର କଲା ସେ ତାର କଣ ଫରକ ପଡୁଛି। ତମେ ତ ସିଲେକ୍ସନ ହେଇଯିବଣି। ଆଉ ଭାବିଲେ ଆସିକି କିଛି ନଥିବ। ।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
ଭଲ ପ୍ୟାକେଜ୍ ଲାଗିଗଲେ, ଓଡ଼ିଶା ଭିତରେ ତ ଜବ୍ ନାହିଁ।
ଆ-ଆପଣ ଏଇ ଡିପ୍ଲୋମା ପରେ ପଳେଇବେ ବାହାରକୁ ନାଇଁ?
ହଁ ଡିପ୍ଲୋମା ପରେ ବାହାରକୁ ଯାଇକି ହଁ ବାହାରକୁ ଯାଇକି ଡିଷ୍ଟାନ୍ସ ରେ ବି ଟେକ୍ କରାହବ ଆଉ। ମୁଁ ତ ଦି ବର୍ଷ ମୋର ବର୍ବାଦ କରିଦେଲି ଏଠି ପ୍ଲସ ଟୁ ପଢିକି।
ହୁଁ ହୁଁ।
ଯେତେ ଯାହା ହେଲେ ଗୋଟେ ଟାଇପ ର ବର୍ବାଦ ନା ଏଇ ପାଠ ସହ ତାର କି
ହଁ ହଁ ସେଟା ଠିକ କଥା ହଁ ଡିପ୍ଲୋମା କରି କୋଉଠି ବି ଟେକ୍ କରି
ତାପରେ ମୁଁ ଜାଣିବାରେ ଜାଣିବାରେ କିଛି ତାର ଜାଣିବାର କିଛି ଖରାପ ହେଇନି। ତାର ମାଇଣ୍ଡ ଡେଭଲପ ହେଲା ନା ଯେତେ ଯାହେଲେ ଟେନ୍ଥ ପରେ ଅଧିକାଂଶ ପିଲା ଆମର ଡି ଯୋଉମାନେ ବି ଟେନ୍ଥ୍ ପରେ କରୁଛନ୍ତି ନା, ମାନେ ସେମାନେ ଟିକେ ମାଇଣ୍ଡ ରୁ । ପାଠ ଟା ଟିକେ ଆମର କଣ? ଆମର ପ୍ଲସ ଓଡ଼ିଆରେ ଡିପ୍ଲୋମା ଟା ଟୋଟାଲ ଉପରେ ହେଲା ଇଂଲିଶରେ। ଆମେ ଓଡ଼ିଆ ମିଡିୟମ ପିଲା। ଡାଇରେକ୍ଟ ତାପରେ ଆମେ କଣ ଫୋନ-ଫୋନ ଧଇଲା ପରେ ସ୍ମାର୍ଟ ହଉଛୁ। ନିଜେ କହିଲେ ସ୍ମାର୍ଟ ହଉଛୁ ଆମେ ଆଜ୍ଞା ସ୍ମାର୍ଟ ଫୋନ୍ ଧଇଲା ପରେ। ଏମିତି ଆମେ ନର୍ମାଲ ଯେତେ ହେଲେ ବି ଫୋନ୍ ଧଇଲେ ସ୍ମାର୍ଟ ରହିଲେ। ଆମକୁ ଟେନ୍ଥ ପରେ, ଜେନେରାଲି ଟେନ୍ଥ ପରେ ଘରେ ଫୋନ୍ ଦେବେ।
। ହଁ, ଯାହା ହଉ ତମେ ଟେନ୍ଥ୍ ପରେ ତ ଆମକୁ ତ ଟେନ୍ଥ ପରେ ଆମର ଏବେ ଏବେ ଫୋନ୍ ଧରୁଛୁ ନା ଆମେ ଆଗରୁ କଣ ଫୋନ୍ ଧରୁଥିଲୁ। ସାରେ ଫୋନ୍ ଫାନ୍ ଆମ ଘରେ ଦିଅନ୍ତି ନି। ହୁଁ।
ଫୋନ ଧଇଲା ପରେ ଯେତେ ହେଲେ ଟିକେ ସ୍ମାର୍ଟ ହେଲେ। ବାହାର ଦୁନିଆ ସେ ଜାଣିଲ। ଆଉ ତ ତମେ ଧରକର
ନ ଧଇଲେ ଇଏ ସ୍ମାର୍ଟ ହେଇପାରିବ ନାଇଁ। ଆଗରୁ ଫୋନ୍ ଧରୁନଥିଲେ ଆଉ ପାଠ ପଢ଼ୁନଥିଲେ?
ସେମିତି କିଛି ନାହିଁ ଯେ ଯେତେ ହେଲେ ବି ଫୋନ୍ ଧଇଲେ ଗୋଟେ ଟାଇପ ର ଯେ
ହୁଁ ହୁଁ ହଁ। ହଁ।
ଯୋଉମାନେ ବି ଟେନ୍ଥ ପରେ ଆସୁଛନ୍ତି। ଏମତି ନର୍ମାଲ ଖାଲି ଫୋନାକୁ ଉଣ୍ଡିକି ରହୁଛନ୍ତି। ତାଙ୍କେ ନୂଆ ନୂଆ ଫୋନ ଧଇଲେ ନା ନୂଆ ନୂଆ ଧଇଲେ ଗୋଟା ହ ହେଡ ହେଇ
ହଁ ହଁ ସେଇଟା ହଁ।
ନୂଆ ଯୋଉଟା ଧରିକି ଦେଖିବ ସେଇଟା ଗୋଟେ ମଜା ଲାଗିବ। ହଁ ତ ସେଇଥିରେ ଟାଇମ କ ଗଲା ପଢାଢିଆ କଣ କରିବା ଟେ ପରେ ଆସଛନ୍ତି ସମୁ୍ରର ପୁରା ବଗ୍ ଚାରିଟା ପାଞ୍ଚ ଏମିତି ହଉଛି।
ତୁ ଏବର୍ଷ
ହୁଁ। ତାଙ୍କେ ସବୁ ତାଙ୍କର ହେଲେ ବି କିଛି ଫରକ ପଡୁନାହିଁ ତାଙ୍କ କଛନ୍ତି ହଁ ଗେମ ଆମ ପାଇଁ ଆଗ। ଫ୍ରୀ ଭାରି ଖେଳୁ ଏକଜାଣ୍ଡାଲେ।
ହଁ ସେ ପାଠରେ ମତେ ବୁଝିଥାହାନ୍ତି ଆଇ ହଁ ପାସ୍ କରି ଯିବୁ।
ତାଙ୍କେ ଭାବୁଛନ୍ତି ତାଙ୍କେ ଭାବୁଛନ୍ତି ହମ ତାଙ୍କେ କଣ ଫ୍ୟଚର ବିଷୟରେ କଣ ଜାଣିଲେ କି? କଣ କଣ କହିଲେ?
ହଉ ଆପଣଙ୍କ ସତ କଥା ହେଇ ଏ ମତେ ବହୁତ ଭଲ ଲାଗିଲା ଆପଣଙ୍କୁ ଧନ୍ୟବାଦ।
ମତେ ବି ତମ ସ କଥାକି ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ହଉଁ ରଖୁଛି ଆଜ୍ଞା ଆଜ୍ଞା।
ହୁଁ।